ହ୍ୟାଲୋ ହଁ ବ୍ୟସ୍ତ ନା କଣ?
ନାଇଁ ବ୍ୟସ୍ତ ନାହିଁ ସେମିତି ବ୍ୟସ୍ତତା ଜୀବନ ସେଇଆ। ଛୁଆ ପିଲା ହେଲେ ଜୀବନ
ଫୋନ ଟା ଏତେ ଡେରିରେ ଉଠେଇଲ ତ ସେଥିପାଇଁ ପଚାରିଲି।
ହଁ ହଁ ଟିକେ ଏଇ ଯୋଉ ହାତ ଟା ଓଦା ଥିଲା ତ ଉଠଉ ଉଠଉ ଇଏ ହେଇଗଲା।
ହଁ ହଁ ହଁ।
ହୁଁ ଆଉ କଣ ଖବର କୁହ? ଦେହ ପା ଠିକଠାକ୍ ସବୁ। ମୋ ଛୁଆ ଏଇତ ଦେଢ ବର୍ଷର ମାନେ ଦେଢ ବର୍ଷ ମାନେ କୋଡ଼ିଏ ମାସ ସେଇଭଳିଆ ଆଉ।
ଓହୋ।
ଦେଢ଼ ବର୍ଷ ଆଉ ମୁଁ ଯେ ଦେଢ଼ ମାସ ଦେଢ଼ ବର୍ଷ।
ଭଲ।
ତମର ନା ପ୍ଲାନିଂ ହେଇନି ଏଇଯାଏ।
ନାଇଁ ମ ଏବେ ଯାଇ କିଛି ହେଇନି।
ଓ ହୋ।
ହୁଁ।
ସେଇଟା ଛୁଆ ପିଲା ଧନ୍ଦା ବାବାରେ ଆହୁରି ଟେନସନ ଶାଶୁ ଶଶୁର ହଁ ଧନ୍ଦା ଯେତିକି ନୁହଁ ଘର କାମ ଯେତିକି ନୁହଁ
ତମେ ଏତିକବେଳୁ ରୋଷେଇ ସାରି ଦଉଛ ନା ମାନେ ଛୁଆ ହଇରାଣ କରିବେ ବୋଲି।
ରୋଷେଇ ସାରିଦେଉଛି କଣ ଟିକେ ସିଏ ଯେତେବେଳେ ବୁଲିବା ବୁଲାବୁଲି କରିବାକୁ ପଳାଏ ତା ସାଙ୍ଗମାନଙ୍କ ସହିତ ମାନେ ସାଙ୍ଗ ଏଇଠି ତ କେହି ନାହାନ୍ତି ପାଖ ଘର ଯୋଉଠିକି ଗଲା ମୁଁ ସେତିକିଏଳେ ଟିକେ ଫ୍ରି ଥାଏ ବନେଇଦିଏ ଆଉ ସିଏ ଆ ଆସିଲାମାନେ ସିଏ କହିମ ମୋ ସହିତ ଖେଳ।
ଆଛା।
ସେ ଛୁଆଙ୍କର ତ ସାଙ୍ଗ ଦରକାର ତା ବାପା ଆସି ନଥିବେ ଆଉ ଆଉ ଜଣେ ଅଫିସରୁ ଆସିକରି ସାଙ୍ଗେ ସାଙ୍ଗେ ଛୁଆ ସହିତ ଖେଳିପାରିବ କି ଆଉ।
ହଁ ହଁ ବୁଝିଲି।
ସେଇପାଇଁ ମୁଁ ଟିକେ କାମ ସାରିଦିଏ ଏଇ ଟାଇମ୍ ପାଖାପାଖି ସାରିଦିଏ ସାରଦେଲେ ସିଏ ବି ପଳେଇ ଆସିଥିବ ଖେଳି ଖେଳିକିରି ତାପରେ ଅଫିସକୁ ସିଏ ଆସିଯାଇଥିବେ ଖିଆପିଆ କଲ ଆଉ। କି କଣ ଆଉ ଯେଉଁ ଗରମ ଯେମିତି ହେଉଛି ତୁମେ ଆଉ ଏତେ ଲେଟ୍ କରିବାକୁ ଇଚ୍ଛା ହେବ।
ହଁ ମୁଁ ବି ସେଇୟା ବେଳେ ବେଳେ କରିଦିଏ ଜଲ୍ଦି। ଆଉ ବେଳେ ବେଳେ ଏମିତି କିଛି କାମ ଯଦି ରହିଯାଇଥାଏ ଟିକେ ପୁଣି ସେ ସାତଟା ଆଠଟା ବେଳକୁ କରେ ଆଉ।
ମତେ ତ କିଚେନ୍ କୁ ଦେଖିଲେ ଡର ଲାଗେ ଆଉ।
ହଁ ଆଜି ଏମିତିରେ ବି ମୋର ରୋଷେଇ କିଛି ବନେଇବାରେ ହିଁ ନାହିଁ। ମାନେ ମୋର ସବୁ ଦିହିପରର ଅଛି ଭାତ ବି ଅଛି। ପୋଟଳ ଆଳୁ ତରକାରୀ ଅଛି ଆଉ ରୁଟି କାଲିର ରୁଟି ଟିକେ ଅଧିକ ହେଇଯାଇଥିଲା ଆ କଣ ନା କାଲି ରାତିରେ ଜଣେ ଭାଉଜ ହେବେ ସେ ପୁରୀ ଦେଇ ଦେଇେଇଥିଲେ ହେଲା। ତ ଆମେ ଯୋଉ ରୁଟି ଟା କରିଥିଲୁ ଏଇଟା ଟିକେ ବଳି ଯାଇଥିଲା ତ ଆଜି ସକାଳୁ ଖାଇଲା ପରେ ବି। ଅମ୍ବି ବି ଅଛି ତ ତାକୁ ମୁଁ ଫ୍ରିଜ ରେ ରଖିଦେଇଥିଲି ତ ତାକୁ ରାତିରେ ସେମିତି ପାଣି ମାରିକି ଟିକେ ଗରମ କରିଦେଲେ ସେ ଖାଇ ନେବେ ଆଉ ମୋର ବି ଭାତ ଅଛି ତ ମୁଁ ବି ଖାଇ ନେବି।
ଆଉ ଫ୍ରିଜରେ ରହିଲେ ରହି ରହିଲେ ମାନେ ଏମିତି ପାଣି ଫାଟିଲା ଭଳିଆ ହେଇଯାଏନି ରହିଯାଏ।
ନା ପାଣି ଫାଟେନି ତମର ରହିଯାଏ ତ।
ମାନେ ଏମତି ଆବଧ କରିକି ରଖ କୋ ଯା ମାନେ
ହଁ ହଁ ହଁ ଗୋଟେ ଟିଫିନ୍ ରେ ପୁରେଇକି ରଖିଦିଏ ତାକୁ।
ଓହୋ ସେଇ ଆଉ ଟିକେ ଟିକେ ଟାଣ ଭଳିଆ ଲାଗୁଥିବ କି କଣ ଆଉ ତାକୁ ତାକୁ ଆଉ ଥରେ ସେଇ ପାଣି ଫାଣି ମାରିକି ସେକିଦେଲେ ହେଇଯିବ ଆଉ।
ହଁ। ଗୋଟେ ଦିନ ନା ବହୁତ୍ ଦିନ ରହିଲେ ଗୋଟେ କଣ ସେ ଯୋଉ ପାଣି ଟାଇପ ର ଟିକେ ରହିଯିବ କାଳେ। ମୁଁ ତ କାଲିରେ ମାନେ ଆଜି ସକାଳେ ହିଁ ଶୋଇଲି ଫ୍ରିଜ ରେ ଦଶଟା ବେଳେ। ତ ତାପରେ ରୋଷେଇ କରିବା। ମାନେ ତାକୁ ଖାଇବାର ଦି ତିନି ଘଣ୍ଟା ଆଗରୁ ବାହାର କରିଦିଏ ଫ୍ରିଜ୍ ରୁ ସେଇଟା ଯେମିତି। ତାର ଯୋଉ ତାପମାତ୍ରା ଟା ମାନେ ଟିକେ ଥଣ୍ଡା ଥାଏ ନା ନା ଫ୍ରିଜ୍ ଭିତରେ ହଁ ସେଟା ନର୍ମାଲ ହେଇଯିବ। ସେଥିପାଇଁ ମୁଁ ତାକୁ ବାହାର କରିକି ରଖିଦିଏ ଦିଇ ତିନି ଘଣ୍ଟା ଆଗରୁ ଆଉ।
କଣ କରିବା ଏସବୁ ତ ଯାହା ଜିନିଷ। ତ ସବୁ ବାହାରେ ତ ରହିଲେ ସବୁ ଏଇ କରିବାକୁ ପଡ଼ିବ ଆଉ। ଆ ତାପରେ। କଣ ଗୋଟେ ଆବାଜ୍ ହେଲା।
ହଁ। ହଁ ସେଇଠି ଆମ ଘର ପଛ ମାନେ ଟ୍ରେନ୍ ଯାଏ ତ। ଟ୍ରେନ୍ ଆମର ଷ୍ଟେସନ ଘର ପଛ ପଟେ ହଁ ସେଥିପାଇଁ ଆଉ।
ପ୍ରାୟ ଟାଇମ୍ ତ ଏମିତି ଆବାଜ୍ ହଉଥିବ ଶୋଇଥିବ ଏମତି ଆବାଜ୍ ହେଲେ ଡରି ଯାଉନି ନା ଫାଷ୍ଟ ଫାଷ୍ଟ ଯେବେ ଆସିଥିବ।
ଉଁଉଁ ନା ଆମର ସେମିତି କିଛି ନାହିଁ ମାନେ ରାତିିରେ ହଁ ଶୋଇଲେ କଣ ଫ୍ୟାନ୍ ତ ଲାଗିଥାଏ ନା ତ ଟିକେ କମ ଶୁଣାଯାଏ। ତାପରେ ମତେ ଗୋଟେ ଥର ନିଦ ହେଇସାରିଲା ମାନେ ମତେ କିଏ ମୋ ମାନେ। କାନ ପାଖରେ କିଏ ଆସିକି ଘଣ୍ଟ ବି ବାଜିଲେ। ମୁଁ ଉଠେନି ମୋ ନିଦ ଏମିତି ଆ ଦିନ ଯାକ ଥକା ଲାଗୁଥାଏ ନା ମାନେ ଆଡ଼େ ନିଜ କାମ ଘର କାମ ସବୁ ସାରିକି ତ ମୁଁ ଦିପହରେ ବି ଶୋଇନି ଆଉ ସେଥିପାଇଁ ରାତିରେ ଶୋଇବି ମାନେ ସିଧା ଯାଇକି ସକାଳୁ ଉଠିବି ମୁଁ ଆଲାରାମ୍ ବାଜିଲେ।
ଓହୋ ଆଲାରାମ୍ ତାରେ ଯାହାରେ ଉଠି ଯାଉଛୁ ନହେଲେ
ହଁ ଆଲାରମ୍ ବାଜିଲେ ମାନେ ମତେ ଇଏ ଯତିି କେତେବେଳେ ରାତିରେ ଲେଟ୍ ରେ ଆସନ୍ତି ନାଇଁ କିଛି କେବେ ଯଦି ଭୋଜି କରୁ ଥାନ୍ତି ସାଙ୍ଗମାନଙ୍କ ସହିତ ହଉ କି କୌଣସି ବି କାରଣରୁ ଧର ଲେଟ୍ ରେ ମାନେ ବାରଟା ଗୋଟେ ରାତି ଧର ହେଇଯାଏ ମୁଁ ଶୋଇଥିବି ମତେ କବାଟ ବାଡେଇଲେ ମୁଁ ଶୁଣିବିନି ହଜା ମାନେ ଯେତେ ବି କବାଟ ବାଡ଼ାଅ ମୁଁ ଶୁଣିବିନି ଶୋଇଥିବି ଆଉ ମତେ ଯଦି ଗୋଟେ ଥର ସେ କଲ୍ କରିବେ ମୁ ସାଙ୍ଗେ ସାଙ୍ଗେ ଉ ଉଠିଯିବି ତ ମୁଁ ତାଙ୍କୁ ସବୁବେଳେ କୁହେ କି ତମେ ଯେବେ ବି ଆସିବ କବାଟ ବାଡେଇବନି ମତେ ଗୋଟେ ଥର କଲ କରିଦବ ଯଦି ବି ଗୋଟେ କଲ୍ ନଉଠେଇଲି ସେ କେଣ୍ଡ୍ କଲ ତ ମୁଁ ଯାହା ହେଲେ ବି ଉଠେଇବି ହେଲା।
ହଁ ଗୋ ଫାଷ୍ଟ କଲ୍ ଟା ଯଦି ନିଦ ମାନେ ଜଷ୍ଟ ହେଇଯାଇଥିବ ଫାଷ୍ଟ କଲ ଟାରେ।
ହଁ ତ ମୁଁ ସେଇଟା ଫୋନ ଆଲାରମ କି ଏଁ ମାନେ ଏମତି କଣ ବାଜିଲେ। ମୁଁ ଉଠି ଯିବି ଫୋନ ଟା କିନ୍ତୁ କବାଡ ଫବାଟ କିଏ ବାଡେଇଲି କି ମତେ ଆଉ ଇଏ ରାତିରେ ବି ଡା କନ୍ତି ଉଠେ ବୋଲି କୋ କଣ ପାଇଁ ମୁଁ ତ କେବେ ବି ଉଠେନି ମୋ ନିଦ‌ ଏ ଏତେ ମାନେ ଇଏ।
ଟୁ ବି ଏଚ୍ କେ ନେଇଛ କି ୱନ୍ ବି ଏଚ୍ କେ ନେଇଛ?
ହିଁ ଏବେ ତ ୱନ୍ ବି ଏଚ୍ କେ ରେ ହିଁ ଅଛୁ। ହଁ ଛୁଆ ଫୁଆ ହେଲେ ତାପରେ ଟୁ ବି ଏଚ୍ କେ ନବୁ ଆଉ।
ୱାନ୍ ବି ଏଚ କେ ହେଲେ ବି ସେଇ ତ ପାଞ୍ଚ ଛଅ ପ ହଜାର ନେଇ ଯାଉଛନ୍ତି ଆଉ।
ହୁଁ।
ହୁଁ।
ଆଉ ତମର ରାତିରେ କଣ ରୋଷେଇ?
ମୁଁ ହେଇ ରୁଟି ବନେଇଲି। ତାପରେ ବୁ ମ ଏ ସକାଳର ବୁଟ ଯୋଉ ଡାଲମା କହୁଥିଲି ଡାଲମା ଟିକ ଟିକେ ବନେଇଥିଲି ସେଇଟା ଥିଲା। ଆଉ କ୍ଷୀର ଏମିତି ଆଉ ଆସନ୍ତୁ ହଜବେଣ୍ଡରେ ଆସନ୍ତୁ। ପଚାରିବି ସେତିକି ଖାଇବେ କି ଆଉ ଟିକେ କଣ ବନେଇବି। ଏ ଛତୁ ଅଛି ତାଙ୍କ ଉପରେ ଡିପେଣ୍ଡ ଟିକେ କଣ କହିଲ ଜଣେ ସେଇ ଜିନିଷ ନେଇ ଥିବ ଅଫିଶ୍ କି ଫୁନି ଆଉ ଥରେ ଖା ତାଙ୍କ ମୁଡ୍ ଥିଲେ ଖାଇବେ। ଆଉ ଯଦି ମୁଡ଼ ନଥିବ କି କହିବେ ନହେଲେ ଆଉ କଣ ଟିକେ ବନେଇବା।
ତମେ କଣ ଏବେ ଚାକିରି କରୁଛ ନା ମାନେ ଏମତି ଘରେ ଅଛ।
ନାଇଁ ଏଇ ବାହାରେ ଅଛି ନା ଏଇ ଟିକେ ଖାଇବା ପିଇବା ପାଇଁ ହଇରାଣ ରୋଷେଇ ଫୋଷେଇ ନବାକୁ ଟିକେ ହଇରାଣ। ହଉଛନ୍ତି ନା
ନା ନା ତମେ ଏବେ କଣ କରୁଛ ମାନେ ଚାକିରି କରୁଛ ନା ଏମିତି ଘରେ ଅଛ ଏମତି।
ନା ନା ଘରେ ନା ନା ଜବ୍ କରୁନି ବା। ଘରେ ହିଁ ଅଛି ଘରେ ହିଁ ଅଛି। ନା ନା ଘରେ ଅଛି।
ଓହୋ ଆଚ୍ଛା। ସେଇ ଯୋଉ ଆମେ ଗୋଟେ ସାଙ୍ଗଟା ସେ ତାଙ୍କ ଭିତରୁ କହିଲେ ତ ତମେ। ବି ଜବ କର ବୋଲି ସେଥିପାଇଁ କରୁଥିଲ ବୋଧେ କେବେ।
ଆ ହ ଆଗରୁ କରୁଥିଲି ସେମିତି ଏମିତି ଛୋଟ ସେମିତି ନାହି ଯେ ପରମାନେଣ୍ଟ ଇଏ ଜବ ଟାଇପ ରେ।
ଓହୋ ହ।
ହୁଁ।
ହଉ କୁଅ ଆଉ।
ଆଉ ଘରେ ଶାଶୁ ଶଶୁର ସମସ୍ତଙ୍କ ଦେହ ପା ଭଲ।
ହଁ ସମସ୍ତେ ଭଲ।
ହୁଁ ଏବେ ପ୍ଲାନିଂ ଅଛି କି ନା ନାହିଁ।
ନାଇଁ ନାଇଁ ପଛରେ ଏବେ କିଛି ନାଇଁ। ଏ ବର୍ଷ ତ ଲାଗୁନି ସେମିତି ଯଦି ହବ ସେଇ ଆର ବର୍ଷ।
ୱାନ୍ ଇୟର ହେଲା କି ଟୁ ଇୟର ହେଲା ବୋଧେ ମ୍ୟାରେଜ କୁ।
ନା ଥ୍ରୀ ଇୟର ହେଲା।
ଥ୍ରି ୟରସ୍ ଆଉ ଜା ହଉ। ଜା ହଉ ଘରେ ସେମିତି ପ୍ରେସର ନାହିଁ। ନହେଲେ।
ପ୍ରେସର ଅଛି। ପ୍ରେସର ଥିଲେ କଣ ହବ ସେଇଠୁ ନିଜର ବି ସବୁ କିିଛି ଦେଖିବାକୁ ପଡିବ ନା। ଆଉ ଶାଶୁ ଶଶୁର ଯଦି ଜୋର ଦେବେ ଲୋକ ଦେଖ ଲୋକଙ୍କ କଥା ଯିଏ ନ ଶୁଣି ପାରିଲା ସିଏ ପସ୍ତେଇଲା ଯିଏ ଆମେ ଶୁଣି ପାରୁଛୁ ଆମେ ଆମେ ରହିପାରିବୁ। ତ ଏମିତି ଆଉ କଣ ଲୋକଙ୍କ କଥା ପାଇଁ ଲୋକ ହଜାର କଥା ତ କହିବେ କହୁଛନ୍ତି ସେ ଜୀବନ, ସେମିତି କହୁଥିବେ। ହେଲେ ଆମେ ପୁଣି ଆମ ସୁବିଧା ଟା ବି ଦେଖିବୁ ନା ନାଇଁ ମାନେ ଛୁଆ ଟା ତ ଏମିତି ନୁହଁ ନା। କି ମାନେ ଏମିତି ଗଳି ପଡିବ ତାକୁ ଏମିତି ମାନେ ସାଙ୍ଗେ ସାଙ୍ଗେ ସେ ବଡ ବି ହେଇଯିବ ସବୁ କିଛି ହେଇଯିବ ସେମିତି। ତ ନୁହଁ ନା।
ସବୁ ହିଁ ନିଜକୁ ମ୍ୟାନେଜ କରିବାକୁ ପଡିବ।
ହଁ।
ଆଜି କହିଦେବେ ବି ଆଣିକିରି କୋଉ ହେଲା ଯେ ପଇସା ପତ୍ର ଦେଇଦେବେ ନା ସମ୍ଭାଳିବା ପାଇଁ ତ। କରିଦେବେ ନା କଣ କରିବ?
ହଁ।
ଭାଇ କେତେବେଳେ ଆସନ୍ତି ସେମିତି
ସେଇ ଆସିଲା ବେଳକୁ ସେଇ ରାତି ହେଇଯାଏ ଆଠଟା। ସାଢେ ଆଠଟା ଏମିତି ହେଇଯାଏ।
ଉଁ ହୁଁ।
ହୁଁ ହୁଁ।
ଆସିଲା ଘରେ ଇଏ ଆଉ ପାଖରେ ପାଖରେ ଯିଏ ସବୁ ଥିବେ ସେମିତି ରହିବାକୁ ଇଏ ଆଉ।
ହୁଁ ଘର ପାଖରେ ଅଛନ୍ତି ଦିଦି ହେଲେ ମତେ ଏତେଟା କାହା ସହିତ କଥା ହେବା ପାଇଁ ଭଲ ଲାଗେନି ମ କାମ ସରିଲା ମୁଁ ବସିକି ଟିକେ ଫୋନ ଦେଖିବି। ଏବେ ସନ୍ଧ୍ୟା ଦେଇ ସାରିକି ଏବେ ଟିକେ ବସିଛି ତମ ସହିତ କଥା ହଉଛି। ଏ ନହେଲେ ନାହିଁ ବୋଉ ପାଖକୁ ଫୋନ କରିକି ଏମିତି କଥା ହୁଏ ତାପର ସା ସାତଟା ବେଳକୁ ରୋଷେଇ କରେ ଆଜି ତ ରୋଷେଇ ନାହିଁ। ବସିକି କିଛି ଗୋଟେ ଫିଲିମ୍ ଦେଖିନେବି ଆଉ।
ଅ ହଁ। ଏଇ ଖରା ଗରମରେ ତ ପଦାକୁ ବି ଲୋକ ବାହାରିବାକୁ ଇଚ୍ଛା କରୁନାହାନ୍ତି ବାହାରିବାକୁ କୁଆଡେ ଯିବେ କିଛି ଆଉ ଆଠଟା ନଅଟା ହେଲା ମାନେ। ଖରା ଗରମ କିଏ ଡରିକି ବାହାରିବେନି।
ହୁଁ ହୁଁ।
ଏ ବର୍ଷା ଦି ଦିନ ହୋଉଛି ବୋଲିି ଟି ଟିକେ ଗୁଳ ଗୋଳି ଟା ଟିକେ କମ ଲାଗୁଛି ହେଲେ ବି ହଉଛି।
ହଁ। ଗରମ କେବେ ଯିବ କେଜାଣି?
ହୁଁ ମୁଁ ଏଇ ଫୋନରେ ତମ ସହିତ କଥା ହଉଛି ନା ମୋ ମୋବାଇଲ ଝାଳ ହେଇଗଲାଣି।
ହଁ ମୁଁ ବି ଏମିତି କଲେ ରୋଷେଇ କଲା ବଳେ କି କଣ ଗୋଟେ କଲା ବେଳେ କଥା ହେଲେ ମୋର ବି ଏମିତି ଝାଲ ଝାଳ ହେଇଯାଇ ମୋର କାନ୍ଧରେ ସବୁବେଳେ ଗୋଟେ ଟାୱେଲ ପଡିଥିବ ଏମିତି ରୋଷେଇ କଲା ବଳେ କି କଣ କାମ କଲାବେଳେ।
ଓ ହୋ।
ହଁ ନହେଲେ ଫୋନ ଫୋନ ର ଏଇ କଣାରେ ସବୁ ଝାଳ ପଶିଯାଏ।
ହଁ ପଶିଗଲେ ସେଟା ସିଏଟା ଆଉ ଇଏ ଆଉ ନା ମୁଁ ବ୍ଲୁଟୁଥ୍ ଟା ୟୁଜ୍ କରିଥିଲି ମତେ ଟିକେ ମାନେ ଯାହା ସହିତ କଥା ହେଲି ଟିକେ ମତେ ମତେ ଲାଗିଲା ଯେ କଥା ଟା ଶୁଭୁନି।
ମତେ ହେଲା ଯୋଉ ଇୟର ଯୋଉ ଆମର ବେକେରେ ଯୋଉ ତାରା ବାଲା ଯୋଉଟା? ସେଇ ଟାରେ ହଁ ସେଇ ବାଲା ବ୍ଲୁଟୁଥ୍ ହିଁ ମାନେ ଭଲ ଲାଗେ ୟୁଜ୍ କରିବା ପାଇଁ ହେଲେ ଯୋଉଟା ମାନେ ଏମିତି ଗୋଟିକିଆ ବାଲା ଯୋଉ କାନରେ ଦିଅନ୍ତି ସେଇଟାରେ ମତେ ଆଗେ ଯେମିତି କଥା ଟା କଟି କଟି ଯାଉଛି ଠିକ ସେ ଶୁଣା ଯାଉନି
ମୁଁ ମତେ ସେହିଭଳିଟା ମୋର ଥିଲା ସେଟା ମୋର ମାନେ ଦିି ଟା ଥିଲା ଆମ ଦି ଜଣଙ୍କର ସେଇଟା ଦିଇଟାଙ୍କ ଆଟେଟ୍ ମାନେ ଏକାଥରେ ହିଁ ଖରାପ ହେଇଗଲା। ଆଉ ବାଧ୍ୟ ହୋଇକି ମୁଁ ସେଟା ତାଙ୍କର ଆଣିକିରି ଆଜି ୟୁଜ କରୁଥିଲି ଯେ ମତେ ଲାଗିଲା କଥାଟା ହମ୍ ହେଲା କଟି କଟି ଶୁଭୁଛି ମତ ଶୁଭୁନି କି ନେଟୱର୍କ ପ୍ରୋବ୍ଲେମ୍ ହଉଛି। ସେଇଥିପାଇଁ ମୁଁ ବାଧ୍ୟହେଲି ଆଉ ବୋଲି ମୋବାଇଲ ଟା ଇଏ କରିବା ଆଉ
ହଁ ହଁ।
ତା ହେଲେ ତମର ଆଜି ଫ୍ରି ଆଜି ରୋଷେଇରେ ଫାଙ୍କା ଆଉ। ହଉ ହଉ ରଖ କାଟିଦିଅ।